ହାଲୋ।
ହଁ କଣ କରୁଚ?
ମୁଁ ବସଛି ତମେ କଣ କରୁଛ?
ବସିଛି ଆଉ ବର୍ଷା ପାାଗ କୁ ବସିଛି ଆଉ।
ହୁଁ ବର୍ଷା ହଉଛି?
ହୁଁ ବର୍ଷା ହଉଛି ଏବେ।
ଓହୋ।
ତୋର।
ନା ଆମ ଆଡେ ଖରା କାହିଁ ବର୍ଷା ବି ହଉନି।
ଆଛା ଆଛା। ଆଚ୍ଛାହଁ। ନାଇଁ ଖାଇନି ଏଇ ଗାଧେଇକି ଆସିଲି ଖାଇବି ଆଉ।
ଓହୋ ଆଜି ଖାଇବାରେ କଣ ହେଇଛି?
ଆଜି ହେଇଛି ଆମର ସ୍ୱା ଆଚ୍ଛା ଆମର ସୋୟାବିନ୍ ଭାତ।
ହଁ ଭାତ ଆଉ ସୋୟାବିନ୍।
ବାଇଗଣ
ଉଁ ଉଁ ଭଲ।
ତମର କଁ ହେଇଚି?
ଆମର ଆଜି ଭାତ ହେଇଛି ସଜନା ଶାଗ ଭଜା ହେଇଚି। ହରଡ ଡାଲି ହେଇଛି। ତମୁକୁ ସଜନା ଶାଗ ଭଲ ଲା
ହଁ ମତେ ତ ସଜନ ଶାଗ ଭଲ ଲାଗେ ଛୁଇଁ ବି ଭଲ ଲା ଇଁ ସଜନା ଶାଗ ବି ଭଲ ଲାଗେ ଦିଟାଆଙ୍କ ଜିନିଷ ଭଲ ଲାଗେ।
ଆଉ ହରଡ ହରଡ ଡାଲି।
ହରଡ ଡାଲି ହଁ ସେମତି ଖାଏ ବେଳେବେଳେ ଖାଏ ସେମତି ଆଉ।
ହଁ ମତେ ତ ବୋହୁତ ଭଲ ଲାଗେ ହରଡ ଡାଲି ମ ମତେ ବୋହୁତ ହିଁ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆଉ କିଛି ଡାଲି ମାନେ ମସୁର ଡାଲି
ଆଁ ମସୁର ଡାଲି ତ ଭଲ ଲା ମସୁରଡାଲିଟା ଏତେ ଭଲ ଲାଗେନି ମତେ ହରଡ ଡାଲି ଭଲ ଲାଗେ‌। ଖାଲି ଜାଇ ପଡିଥିଲେ ମତେ ବୋହୁତ ଭଲ ଲାଗେ ପରିବା ପକେଇଲେ ମତେ ଭଲ ଲାଗେନି।
ଆଚ୍ଛା ଆଚ୍ଛା।
ଆଉ କଁ ଡାଲମା ସେଇ ଭଳିଆ। ଏତେ ବି ଭଲ ଲାଗେନି କିନ୍ତୁ ଖାଲି ଜାଇରେ ହରଡ ଡାଲି ହେଇଥିଲେ ମତେ ଭଲ ଲାଗେ। କୋଳଥ ଡାଲି ବି ମତେ ଭଲ ଲାଗେ ଆଉ କୋଳଥ ଡାଲି ତ ବର୍ଷା ଦିନେ ଖାଇବାକୁ ଭୋଉତୁ ଭଲ ଲାଗେ ତମେ ଖାଅ?
ହଁ ମୁଁ ଖାଏ କିନ୍ତୁ ମତେ ଟିକେ କେମତି ଅଲଗା ଅଲଗା ଲାଗେ ତ ମୁଁ ସେ ବେଶୀ ଖାଏନି ଅଳ୍ପ ଖାଏ ସେମତି ଖାଏନି ବେଶୀ।
ଉଁ ହଁ କୋଳଥ ଡାଲି ଖାଇଲେ ବି ପେଟ ଗରମ ହେଇଯାଏ।
ହଁ ହଁ ସେଥିପାଇଁ ମୁଁ ଏତେ ଖାଏନି।
ହଁ ସବୁ ଜିନିଷ ଯଦି ଅଧିକ ଅଧିକ ଖାଇବ ତ ଦେହ ଖରାପ ହେଇଯିବ ନା।
ହଁ ସେଟା ତ ଠିକ୍ କଥା ସବୁ ଜିନଷକୁ ଟିକେ ଜଗି ରଖିକି ଚଳେଇଆକୁ ପଡିବ ଆଉ ଯେତିକି ଯାହା ଖାଇଲେ ଠିକ୍ ହବ ଦେହ ପାଇଁ ସେଇଟା ଖାଇବାଟା ଠିକ୍।
ହଁ। ଆହୁ ସଖାଳେ କଣ ଖାଇଥିଲ ଉଁ
ସକାଳେ ସେଇ ବିସ୍କୁଟ ଖାଇଥିଲି ଆଉ ଚୁଡାଗୁଣ୍ଡ ଏଇସବୁ ଖାଇଥିଲି ଆଉ।
ଉଁ ଚୁଡାଗୁଣ୍ଡ ଖାଲି ଚୁଡାଗୁ ମୁଁ ମୁଁ କ୍ଷୀର ଖାଇ କ୍ଷୀର ବିସ୍କୁ
ଆଚ୍ଛା କ୍ଷୀର ବିସ୍କୁଟ ଉଁ ହୁଁ।
ହଁ ମୁଁ ନାଇଁ ଆମର ଗାଈ ନାହିଁ। ଯାହାର ଗାଈ ଅଛି ତାଙ୍କଠୁ କ୍ଷୀର କିଣିକି ଖାଉଚି।
ଆଚ୍ଛା ଆଚ୍ଛା ଆଚ୍ଛା ମାନେ ଡେଲି କ୍ଷୀର ଆଣୁଚ।
ହଁ ହଁ। ଉଁ ଦଶ ଟଙ୍କାରେ ଡେଲି କ୍ଷୀର ଆସୁଛି।
ହଁ।
ମୋ କଥା ପୁରା ଶୁଭୁଛି ନା।
ହଁ ହଁ ଶୁଭୁଛି କହ।
ହଁ କରୁଛି କୁଆଡେ କନେକ୍ଟ ଅଛି?
ହୁଁ ହୁଁ ସବୁ ଶୁଭୁଛି ଠିକ୍ ସେ।
ହୁଁ ହୁଁ ମାନେ ଚୂଡ଼ା ଗୁଣ୍ଡ ଟା ଆଉ ବିସ୍କୁଟ ପଡିଛି ନା ଖାଲି ଚୁଡ଼ା।
ନାଇଁ ଆହୁରି ବହୁତ ଜିନିଷ ତା ଦେହରେ ପଡିଛି ବାଦାମ ପଡିଛି କାଜୁ ଆଉ ଚିନି ବି ପଡ଼ୁଛି ଏମିତି ସବୁ ପଡ଼ିକି ତାକୁ ଗ୍ରାଇଣ୍ଡିଙ୍ଗ କରାହେଇଛି।
ହଁ ହଁ ଖାଇଲେ ସେଥିରେ ଭିଟାମିିନ ଅଛି।
ସେଇଟା ତ କଥା।
ଆଉ। ଏବେ ବର୍ଷା ପାଗ ଚାଲିଚି ନା ଚାରିଆଡେ ଖାଲି କାଦୁଅ। କୁତୁରା ବି ଲାଗିବ। ବାହାରକୁ ବାହାରିବା ପାଇଁ ବି ଇଚ୍ଛା ହବନି।
ହୁଁ ହୁଁ। ବହୁତ ମାନେ ଅଲଗା ଅଲଗା ଲାଗିବ।
ହଁ ବାହାରକୁ ଯଦି ନ ବାହାରିବ କାମ ବି ହବନି।
ହୁଁ ସେଇଟା ତ କଥା କାମ ତ କରିବା ପଡିବ ବର୍ଷା ହଉ ଯାହାବି ହଉ କାମ ତ କରି
ହଁ।
ବର୍ଷା ଦିନ ସିନା ଭଲ ଲାଗିବ ଯୋଉମାନେ ବାହାରେ କାମ କରୁଛନ୍ତି ତାଙ୍କ ପାଇଁ ତ ଇଏ ଖରାପ ନା।
ହୁଁ ହୁଁ ସେମାନେ ତ ଯିବେ ଯା ହେଲେ ବି କାମକୁ।
ହୁଁ ନଗଲେ ପୁଣି ପେଟ ପୋଷିବେ କେମିତି? ଆଉ ମାନେ ପକ୍ଷୀ ମାନେ ଗଛରେ ବସା ବି ବାନ୍ଧିଥିବେ ତାଙ୍କ ବସା ବି ଭାଙ୍ଗିଯିବ। ପକ୍ଷୀ ମାନେ ବି ଓଦା ହେବେ।
ହୁଁ ହୁଁ। ତାଙ୍କ ପାଇଁ ତ ଏବେ ବହୁତ ଅସୁବିଧା ହେବ କାହିଁକିନା ବର୍ଷା ଦିନ ତାଙ୍କ ପାଇଁ ବହୁତ ଖରାପ। ଆଉ ବାକି ଦିନ ସେମାନେ ରହିଯିବେ କିନ୍ତୁ ବର୍ଷା ଦିନ ପାଇଁ ତାଙ୍କୁ ବହୁତ ଖରାପ ଏ ଏଇଟା କଥା ଆଉ ହଁ ହଁ ସେଥିପାଇଁ। ଆଉଥରେ ପୁଣି ତାଙ୍କୁ ଘର ବନେଇବାକୁ ବି ସମୟ ଲାଗିବ। ଓଦା ହେଇଗଲା ମାନେ ତାଙ୍କୁ ବି ତ କିଛି ପ୍ରୋବ୍ଲେମ୍ ହେବ।
ହଁ।
ହୁଁ ହୁଁ।
ନିମ୍ ନିମ୍ବ ପତ୍ର ଜାଣିଛ? ପିତା ପିତା ଯେ
ହଁ ହଁ ହଁ ଜାଣିଛି।
ହୁଁ।
କଣ ହେଇଛି କି?
ତାର ଆକାର ତାର ଆକାର ଦେଖିବାକୁ କେମିତି କହିଲ ଯଦି ଜାଣିଛ?
ତାର ବା ପତ୍ରର ସାଇଟ୍ ରେ ଟିକେ ମୁନିଆ ମୁନିଆ ହେଇଥିବ। ସିମିଳା ଟାଇପର କଟା କଟା ହେଇକି ମୁନିଆଁ ମୁନିଆଁ ହେଇଥିବ ତା ସାଇଟ୍ ରେ।
ହଁ।
ତା ରଙ୍ଗ ହଉଛି ଗାଢ ସବୁଜ ଆଉ ତାକୁ ଖାଇଲେ ପି ତା ଲାଗିବ କଷା ବି ଟିକେ ଲାଗିବ ଗନ୍ଧ ବି ଅଛି। ତୀବ୍ର ଆଉ ଭିନ୍ନ ଅଲଗା ଅଲଗା ପ୍ରକାର।
ହଁ ହଁ ହଁ।
ଦେଖୁନ ତା ଉପକାର ବିଷୟରେ କୁହ?
ହଁ, ନିମ୍ବ ପତ୍ର ଏମିତିରେ ଏ ଭଲ ଆମର ଦାନ୍ତ ପାଇଁ ବି ଭଲ। ତାର ନିମ୍ବ ପତ୍ର ତ ଆମେ ଖାଆନ୍ତି। ଦାନ୍ତ ପାଇଁ ଏଇଟା ଭଲବି ତା ଯୋଉ ଦାନ୍ତ ତା ଯୋଉ ଗଛ ଅଛି କାଠିଟା ଦାନ୍ତ କାଠି ଯୋଉଟାମ କହୁଚେ ନିମ୍ବର କାଠିଡ଼ା
ହଁ।
ତାକୁ ବି ଆମେ ଟୁଥପେଷ୍ଟରେ ଘଷନ୍ତି ମତଲବ ଓ‌ ଦାନ୍ତରେ।
ହିନ୍ଦୀ କହିବନି ହିନ୍ଦୀ କହିବନି।
ବୁଝିଲି, ବୁଝିଲି, ଆଉ ଚର୍ମ ପାଇଁ ବି ନିମ୍ବପତ୍ର ବହୁତ ଭଲ। ତାକୁ ଆମେ ବାଟିକି ଲଗାନ୍ତି କୁଣ୍ଡିଆ ହେଲେ କି ବ୍ରଣ ଫ୍ରଣ ଏମିତି ହେଲେ।
ହୁଁ ଆ ଯୋଉ ଦେହରେ କୁହନ୍ତି, ମିଳିମିଳିଆ ନା ହାଡ ଫୁଟି ସିଏ ଯୋଉ ଆସେ
ହଁ ହଁ।
ହଁ, ତା ଉପରେ ବି ନିମ୍ବ ପତ୍ରକୁ ବାଟିକି ଆଉ ହଳଦୀ ଟିକେ ମିଶେଇକି ଲଗାନ୍ତି।
ହଁ, ହଁ, ସେଇଟା ବି କରାଯାଏ, ଆଉ ଶୁଅନ୍ତି ବି ନିମ୍ବପତ୍ର ପତ୍ର ବିଛେଇକି ଯୋଉମାନଙ୍କୁ ହାଡ଼ ଫୁଟି ହେଇଥାଏ ତା ଉପରେ ସେମାନେ ଶୁଅନ୍ତି। ଏଇଟା ବି ଜାଣିଛି।
ହଁ ହଁ।
ହୁଁ।
ବହୁତ ଉପକାରିତା ଅଛି ତାର ନିମପତ୍ର।
ହୁଁ ହୁଁ ଆହୁରି ଆମର ଜେଜେମା ମାନେ ବି କୁହନ୍ତି? କି ପୁରୁଣା ଲୁଗା କି ବହିପତ୍ରରେ ନିମ୍ବପତ୍ର ରଖିଲେ ସେଇଟା କଣ ପୋକ ଲାଗେନି ବୋଲି କୁହାଯାଏ। ଏମିତି ବି ଅଛି।
ଜାଣିନଥିଲି।
ହଁ, ଆଉ ଆମର ନିମ୍ବ ତେଲ ଯୋଉଡା ଅଛି। ନିମ୍ବରେ ଗୋଟେ ତେଲ ତିଆରି କରାଯାଏ। ସେ ଆମ ଚୁଟି ପାଇଁ ବହୁତ ଭଲ।
ହଁ, ସେଇଟା ଯଦି ହୁଁ ଆଉ ଗୋଟେ ସେଇ ନିମ୍ବ ରୁ ଯୋଉ ତେଲ ଟା ହୁଏ। ସେ ତେଲକୁ ଜଦି ମଶା ବି କାମୁଡିବେନି ପାଖକୁ ବି ଆସିବେନି।
ହୁଁ-ହୁଁ-ହୁଁ ନିମ୍ବର ବହୁତ ଉପକାରିତା ଅଛି। ଆଉ ତାର ବହୁତ ବିଶେଷତ୍ୱ ଆମର ଗୋଟେ ହେଲା ଯେମିତି କିି, ଆମର ଯୋଉ ପବନ ଆମେ ଖାଉଛେ ମାନେ ପବନ ଯୋଉଟା ଆମେ ମେହସୁସ୍ କରୁଛେ। ହ- ତ ଦଶଗୁଣା ଅଧିକ ଶୁଦ୍ଧ ରଖେ ପବନକୁ ନିମ୍ବ।
ହୁଁ।
ଆଉ ମଶା ପୋକଙ୍କୁ ବି ଦୂର ରଖେ ସେ। ମଶାମାଛି ଏମାନେ ସେ ବହୁତ ଦୂରରେ ରଖେ। ଆଉ-ମି-ମ ନିମ୍ବର ଯୋଉ ତାହା ବିି ଆମେ ପ୍ରସ୍ତୁତ କରିପାରିବା ମାଟିରେ ଆମେ ପକାଉଛନ୍ତି ତାହାର ବର୍ବରତା ବି ବଢାଏ ଏସବୁ ବି ଅଛି ନିମ୍ବର। ଉପକାରିତା।
ହୁଁ ହୁଁ ଆଉ ଚା ସଖାଳେ ଯଦି ହଁ ଆହୁରି ବି ଅଛି ଆମର ମଧୁମେହ ଯୋଉ ସୁ ଥାଏ ରୋଗୀଙ୍କୁ ଭଲ ପାଇଁ ବି ସେଇଟା ଖୁଆନ୍ତି ରକ୍ତ ବି ସ ସଫାକରେ ସଖାଳୁ ଯଦି ଚାରିଟାରୁ ପାଞ୍ଚଟା। କଅଁଳିଆ ବେଲ ପତ୍ର ଯଦି ଚୋବେଇ ଖାଇବ ତାହେଲେ ରକ୍ତ ବି ଶୁଦ୍ଧ ହେଇଯିବ।
ହଁ-ହଁ।
ପିଲାଙ୍କ ପେଟରେ ଯୋଉ ପୋକ ହୁଅନ୍ତି କୁହନ୍ତି ପିଲାଙ୍କ ପେଟରେ କୀଟ ବି ହୁଅତି
ହଁ।
ଛୋଟ ପିଲାଙ୍କ ପେଟରେ ଏଗୁଡା ଯଦି ତା ରସ ଯଦି ପିଇବ ତାହେଲେ ସେ କୀଟ ବି ମରିଯିବେ ଆଉ ତାର ପତ୍ରକୁ ସିଝେ ଇକି ଯଦି ସିଝା ପାଣି କି କୁଳି କରିବ। ତାହେଲେ ଦାନ୍ତରେ ଯୋଉ ମାଢି ଥାଏ ପାଟିରେ ଶକ୍ତ ହବ।
ହୁଁ। ଆଉ ହଉ ହଁ ଆହୁରି ବି ସେମିତି। ତାକୁ ଆମେ ଧର ବ୍ୟବହାର କେମିତି କରିବା ନିମ୍ବ ପତ୍ର ଟାକୁ ବହୁତ ଜଣ ଜାଣିନାହାନ୍ତି। ତାର କେମିତି ବ୍ୟବହାର କରିବା ତୁ ଜାଣିଛୁ କେମିତି ବ୍ୟବହାର କରାଯାଏ। ନିମ୍ବ ପାଣିକୁ କେମିତି ବ୍ୟବହାର କରାଯାଏ।
ହଁ ନିମ୍ବ ପାଣିକୁ ଯେମିତି। ଦଶ ରୁ ପନ୍ଦରଟା ତ୍ର ଆଣିକି ସିଝେଇବ। ସେ ସିଝା ପାଣିରେ ଗାଧେଇବା। ମିଶେଇକି ଗାଧେଇବ ଆଉ ନିମ୍ବ ପତ୍ରକୁ ବାଟିକି। ଯଦି ମୁହଁ ବି ଧୋଇ ପାରିବା ଆମେ। କଅଁଳ କଅଁଳ ପତ୍ରକୁ ପନ୍ଦର ମିନିଟ ପରେ ତାକୁ ଭଲ ପାଣିରେ ଧୋଇଦବା। ଆଉ ନିମ୍ବରେ ଚାହା ବି କରନ୍ତି ଯେମିତି ନିମ୍ବର ଶୁଖିଲା ପତ୍ର ଗୁଣ୍ଡ କରିବ। ଗୁଣ୍ଡ କରିକି ଗରମ ପାଣି ରେ ମିଶେଇକି ପିଇବ ପେଟ ପାଇଁ ବି ଭଲ। ଆଉ ପରମ୍ପରାର ବି ମାନେ ହଁ। କହୁନା କୁହ।
ଓଡିଆ ପରମ୍ପରା ବି ଅଛି ନିମ୍ବପତ୍ର ଯୋଉ ଓଡିଆ ପରମ୍ପରା ପଣା ସଂକ୍ରାନ୍ତି ହେଲା। ଆମର ବେଲ ପଣାରେ ନିମ୍ବ ପତ୍ର ବି ପଡେ ଫୁଲ ବି ମିଶା ଯାଏ। ତ ଏହା ଶରୀର ପାଇଁ ଭଲ ରହେ ମାନେ ଥଣ୍ଡା ଲାଗେ ବହୁତ ଶରୀରକୁ।
ହଁ।
ଏମତି ବି ହୁଏ।
କହିଦବ ଆଉ ଦିଟା କରିଦିଅ।
ବହି ଧର ପିଲାମାନଙ୍କର ଯୋଉ ପିଲାଙ୍କ ନୂଆ ବହିରେ ବି ନିମ୍ବ ପତ୍ର ରଖିଲେ। ଆମର ଯୋଉ ମା ସରସ୍ଵତୀଙ୍କର ବି ଆଶୀର୍ବାଦ ମିଳେ ବୋଲି ଏଇଟା ଗୋଟେ ବିଶ୍ଵାସ ଅଛି ଆମର। ଆଉ ଝଡା ଫୁଙ୍କା ବି ଜାଣିଥିବୁ ଯୋଉ ଗୁଣି ଗାରେଡି ଯୋଉଟା କରାଯାଏ। ମା ମାନେ ବି ସେ ଛୁଆଁଙ୍କ ନଜର ଲାଗିଗଲେ ନିମ୍ବ ପତ୍ରକୁ ଆଣିକି ଝାଡ଼ି ଦିଅନ୍ତି ନିମ୍ବୁ ଡାଳ ଯଉଟା ଥାଏ।
ହୁଁ।
ତାକୁ ସେଥିରେ ଝାଡ଼ି ଦିଅନ୍ତି।
ହଁ ହଁ। ଉ ମାନେ ନୂଆ ବହି ପିଲାମାନଙ୍କ ନୂଆ ବହିରେ, ତ୍ର ରଖିଲେ ସେ ମା ସରସ୍ୱତୀଙ୍କୁ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ଏଇଟା ମୁଁ ଜାଣଥିଲି।
ହଁ ଏଇଟା ଅଛି। ଆମ ଓଡିଆ ପରମ୍ପରା ଭିତରେ ଏଇଟା ଗୋଟ ପର
ଆଚ୍ଛା ନିମ୍ବ ପତ୍ରକୁ ବ୍ୟବହାର କରିବା ହେଲେ ସାବଧାନତା ସହିତ ଚଳିବାକୁ ହବ, ଯେମିତି ଅ ଧିକ ଖାଇଲେ ବାନ୍ତି ବି ହେଇଯିବ ଦିନକୁ ପାଞ୍ଚ ରୁ ଛଅଟା ପତ୍ର ଖାଇଲେ ଯଥେଷ୍ଟ ଆ ଯେତେ ବିି କିଏ ଗର୍ଭବତୀ ମହିଳା ଅଛନ୍ତି ତ ଡାକ୍ତରଙ୍କୁ ପଚାରିକି ଖାଇପାରିବେ ଖାଲି ପେଟରେ ତା ନିମ୍ବପତ୍ରକୁ ଜମା ଖାଇବା କଥା ନୁହଁ, ଉଚିତ ନୁହଁ
ହୁଁ ହୁଁ ହୁଁ।
ଆଉ ଯେମିତି ଗୋଟେ ଅଛି ମାନେ ଓଡିଆ ଘରର କଥା ନିମ୍ବ ଜର ଦୁଆରେ ଡକ୍ଟର ଡାକ୍ଟର ନ ଯାଇଥା ଦୁଆରେ ମାନେଟ ଗୋଟେ କହିବା କଥା ଆଉ ଢଗ ଭଳିଆ ଆଉ।